ହାଲୋ।
ହଁ ଜୟ ଜଗନ୍ନାଥ।
କଣ କୁହନ୍ତୁ?
ଆଉ ଆପଣ କଣ କରୁଥିଲେ?
ମୁଁଇ ଆମର ବସିକି ଆମର ଡ୍ରେସ୍ ଚେଞ୍ଜ କରୁଥିଲି ଆଉ।
ସକାଳୁ ତ ଆପଣ ଉଠି ସାରିଲେଣି ବୋଧେ, କୁଆଡ଼େ ବାହାରୁଛନ୍ତି ଆପଣ ଯିବା ପାଇଁ ବୋଧେ।
କଣ କହିଲେ?
ଆପଣ କୁଆଡ଼େ ଯାଉଛନ୍ତି କି?
ନା ନା କୁଆଡେ ଯାଉନାହିଁ ସେ ଘର ପାଖରେ କିଛି ଗାଡି ଶବ୍ଦ କରୁଥିଲେ ତ ସେଥିପାଇଁ
ନାହିଁ ନାହିଁ ମୁଁ ପଚାରିଲି କାହିଁକି ନା, ଆପଣ କହିଲେ କି ଆପଣ ଡ୍ରେସ୍ ପିନ୍ଧୁଥିଲେ ତ ଆପଣ କୁଆଡ଼େ ଯିବା ପାଇଁ ଅଛି କି କିଛି ବ୍ୟବସ୍ଥା।
ହଁ ହଁ ଟିକେ ବାହାରକୁ ବୁଲିବାକୁ ଯିବାର ଥିଲା ହେଲେ ତାହା କ୍ୟା ମାନେ ଟିକେ କ୍ୟାନସଲ ହେଇଗଲା ସେଥିପାଇଁ ମୁଁ ଗଲି ନାହିଁ ଏବେ ଆଉ।
ଆପଣ କୁଆଡ଼େ ଯିବେ ବୋଲି ବାହାରିଥିଲେ କି?
କଣ କହିଲେ? ଆପଣଙ୍କ ଶବ୍ଦ ମତେ ଶୁଭିଲା ନାହିଁ।
ଆପଣ କୁଆଡେ ଯିବେ ବୋଲି ବାହାରିଥିଲେ?
ମୁଁ ଯାଇଥାନ୍ତି ଟିକେ ପାର୍କ କଡେ ଟିକେ ଯାଇଥାନ୍ତି ସାଙ୍ଗ ମାନଙ୍କ ସହ ସବୁ ବୁଲିବାକୁ ଟିକେ ଆଉ।
ଆଚ୍ଛା ଆପଣ ସେଠି ବର୍ଷା ହଉନାହିଁ?
ହଁ ବର୍ଷା ତ ହେଉଥିଲା ସେଥିପାଇଁ ହିଁ ଆମର ମାନେ ପ୍ରୋଗ୍ରାମ ଟି କ୍ୟାନସଲ ହେଇଗଲା।
ଉଠିକି ବଷା ବହୁତ ଜୋରେ ହେଉଥିଲା ସେଥିପାଇଁ ମୁଁ ବି କୁଆଡ଼େ ବାହାରକୁ ଯାଇପାରିଲିନି, ମୁଁ ତ ଏବେ ହିଁ ଉଠିଲି ଉଠିକି। ଆପଣଙ୍କୁ କଲ୍ କରିବି ବୋଲି ଭାବି ବୋଲି କାହିଁକିନା ବହୁତ ଦିନ ହେଲା ଆପଣଙ୍କ ସହିତ କଥା ହେଇନଥିଲି ସେଥିପାଇଁ ଆପଣଙ୍କୁ କଲ୍ କରିଦେଲି।
ଆପଣ ଏତେ ଡେରିରେ କଣ ଉଠୁଛନ୍ତି?
ନାଇଁ କାଲି ରାତିରେ ପଢ଼ୁଥିଲି ତ ରାତି ସାରା ସେଥିପାଇଁ ମୁଁ ଶୋଇନି ବହୁତ ହିଁ ଡେରିରେ ସେଥିପାଇଁ ଆଜି ସ ସକାଳେ ଉଠିଲି ମଧ୍ୟ ଡେରିରେ ସେ ଏଥିପାଇଁ ହେଇଗଲା ଆଉ।
ଓହୋ ପାଠ ପଢ଼ିବା ତ ନିଶ୍ଚୟ ବହୁତ ଭଲ କଥା କିନ୍ତୁ ଏପରି ଏମିତି ରାତି ଅନିଦ୍ରା ହୋଇ ପାଠ ପଢ଼ନ୍ତୁ ନାହିଁ ନହେଲେ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ତାହା ଟିକେ କ୍ଷତିକାରକ ହୋଇପାରେ।
ନାହିଁ ମୋର ଆଗକୁ ଅଛି ପରୀକ୍ଷା ଅଛି ସେ ଏଥିପାଇଁ ମୁଁ ପଢୁଥିଲି। ନହେଲେ ମୁଁ ଏମିତି ରାତି ନବେ ପଢ଼େନି କାହିଁକିନା ବହୁତ ଅସୁବିଧା ହୁଏ ମୁଣ୍ଡ ମଧ୍ୟ ବହୁତ ବ୍ୟଥ କରିଥାଏ।
ହଁ ହଁ ନିଶ୍ଚୟ ନି ନିଶ୍ଚୟ ନିଶ୍ଚୟ ସେ ସେଥିପାଇଁ ତ ଆପଣ ଭଲ ମାନେ ଇଏ କରୁ ଦରକାର, ମାନେ ପାଠ ପଢ଼ାଉିବା ଦରକାର ପରୀକ୍ଷା ପାଇଁ।
ହଁ ମୁଁ ବି ତ ପଢୁଛି। ଆଉ ଆପଣ କଣ କରୁଥିଲେ?
ମୁଁ ଏ ବସି ମୋର ଅନ୍ୟ ବନ୍ଧୁ ମାନଙ୍କ ସହ ଆପଣଙ୍କର କଥା କଥିଲି। ଆପଣ ତ ଏବେ କଲ କଲେ ଆଉ।
ଓହୋ ଆପଣ ବୋଧେ କୁଆଡେ ମାନେ ଭାବୁଛନ୍ତି କି ଆପଣ ଦେଖାହେବା କେବେ ଗୋଟେ। କାହିଁକିନା ବହୁତ ଦିନରେ ଆମେ ସବୁନ୍ଧୁମାନେ ଦେଖାହଇନାହାନ୍ତି, ଯେବେଠୁ ବିଦ୍ୟାଳୟ ସରିଲାଣି ଆଉ ଆଗକୁ ତ କିଏ କୁଆଡେ ପଳେଇବ ଜଣା ନାହିଁ ତ ଦେଖ ଖାଇ ଗଲେ ଟିକେ ଭଲ ହୁଅନ୍ତା।
ହଁ ବିଦ୍ୟାଳୟରେ ତ ବହୁତ ସରିବା ପୂର୍ବରେ ତ ଆମେ ଆଉ କେତେ ବର୍ଷ ହେଲା କେହି ସବୁ ଦେଖା ହୁଏନାଁ। ମୁଁ ବି କିଛି ପିଲାଙ୍କୁ ମାନେ ମେସେଜ କରି କହିଥିଲି ସବୁ କହୁଥିଲେ ଦଉଳି ଯିବା ପାଇଁ। ହେଲେ ସେମାନଙ୍କ ତ ଆପଣ ତ ଜାଣିଛନ୍ତି ଏତେ ସାଙ୍ଗମାନଙ୍କର କଲେ ଯେଉଁ ଯାହା ହ ଅବସ୍ଥା ହୁଏ। କେହି ଠିକ କରିପାରନ୍ତିନି ଲାଷ୍ଟକୁ ପ୍ଲାନ୍ଟି କ୍ୟାନସଲ ହେଇଯାଏ। ଆମର ମଧ୍ୟ ସେୟଆ ହିଁ ହେଲା।
ନାଇଁ ନାଇଁ ମୁଁ ଭାବୁଛି। କେବେ କେବେ ଆଉଥରେ ଆମେ ଭାବିବା ଧଉଳି ଯାଇକି କିଛି ଭୋଜି କଲେ ଭଲ ହୁଅନ୍ତା। ଆଉ ରୋଷେଇଆ ତ ମୁଁ ଭାବୁଛି ଆପଣ ତ ଭଲ ରୋଷେଇ କରନ୍ତି ତ ଆପଣ ହିଁ ରୋଷେଇ କରିଦେଲେ ଭଲ ହୁଅନ୍ତା।
ହଁ, ମୁଁ ତ ରୋଷେଇ କରିଦେବାର ମୋର କିଛି ଅସୁବିଧା ନାହିଁ। କିନ୍ତୁ, ପିଲାମାନେ ସିନା ସବୁ ଆସିଲେ ସିନା
କିଛି ନୁହେଁ ପିଲାମାନଙ୍କୁ ମୁଁ କଲ୍ କରି ଜଣାଇଦେବି ସେମାନେ ଆସିଯିବେ। ଆପଣ ବସ୍ କହିଦେଲେ, ମୁଁ ତ ପିଲାଙ୍କୁ ଜଣାଇ ଦିଅନ୍ତି କଥା ହୋଇଯାଆନ୍ତି ସମସ୍ତେ।
ହଁ ନିଶ୍ଚିନ୍ତ ନିଶ୍ଚିନ୍ତ, ଆପଣ କଥା ହୁଅନ୍ତୁ। କଥା ହୋଇ ମତେ ମଧ୍ୟ କୁହନ୍ତୁ। ମୁଁ ମଧ୍ୟ କିଛି ପିଲାଙ୍କ ସହ କଥା ହୁ, ଯେ ଆମେ ସବୁ ମିଶିକରି ଗୋଟେ ଭଲ ଭୋଜି ଟେ କଲେ ବେଶ ଭଲ ହୁଅନ୍ତା।
ହଁ, ଆଉ ବହୁତ ଦିନ ହେଲା କୁଆଡେ ବୁଲିବାକୁ ବି ମଧ୍ୟ ଯାଇନାହାନ୍ତି। ଆମର ଗୋଟେ ବୁଲା ବି ହୋଇଇଯିବ, ଆଉ ଧଉଳି ତ କହିଗଲେ ବୌଦ୍ଧ ସ୍ତୂପ ବହୁତ ଭଲ ଅଛି।
ଆପଣ ଧଉଳି ବଧୁସୁଖ କେବେ ଯାଇଛନ୍ତି ଆଗରୁ ନା ଯାଇନାହାନ୍ତି?
ନାଇଁ ମୁଁ ବହୁତ ଥର କହିବାକୁ ଗଲି ଧଉଳି ଗଲିଣି। କାହିଁକିନା ଧଉଳି ଆମ ଘର ପାଖରେ ସେଠିକା ଦୃଶ୍ୟ ବହୁତ ହିଁ ମନୋରମ କହିବାକୁ ଗଲେ। ନଦୀ ମଧ୍ୟ ସେଠି ଗୋଟେ ବହି ଯାଇଛି। ଆଉ ଧଉଳି ଯଦି ବୁଦ୍ଧ ମାନଙ୍କୁ ବହୁତ ବଡ ବଡ ମୂର୍ତ୍ତି ମଧ୍ୟ ରଖାହୋଇଛି। ଆଉ ଭଲ ଜାଗା କହିବାକୁ ଗଲେ ବେଶ ସୁନ୍ଦର ଜାଗା। ପା ଧଳାରେ ବନ୍ଧା ହୋଇଛି।
ହ ସେଠାରେ ତ ମୁଁ ଆର ବର୍ଷ ଯାଇଥିଲି। କିନ୍ତୁ ଯାହା କୁହନ୍ତୁ ଏବେ ଏବେକା ଟିକେ ମାନେ ବହୁତ ମାନେ ଚେଞ୍ଜ ହେଇଗଲାଣି। କାରଣ ଆଗରୁ ଯାହା ଥିଲା ଆଗରୁ ଟିକିେ ମାନେ ବେଶ ଭଲ ଲାଗୁଥିଲା। କିନ୍ତୁ ଏବେ କଣ କେହି ଜାଣି ଆଉ କେହି, ମୋତେ ଏତେ ଭଲ ଲାଗୁନାହିଁ ଆଉ।
ହଁ ଲୋକମାନୋନ ଯୋଉତ ଅଧିକ ଆସିବା ଆରମ୍ଭ କରିଦେଲେ, ନା ତ ସେଠିକା ଜାଗାକୁ ସେମାନେ ପରିଷ୍କାର ପରିଚଛନ୍ନ ରଖୁନାହାନ୍ତି। ସେଥିପାଇଁ, ସେଠି ଅଧିକ କହିବାକୁ ଗଲେ ଅସୁବିଧାର ସମ୍ମୁଖୀନ ହବାକୁ ପଡୁଛି ଲୋକମାନଙ୍କୁ।
ହଁ, କାରଣ ଏବେ ଏବେ ପିଲାମାନେ ଆଉ କି ଯେଉଁମାନେ ସବୁ ବୁଲିବାକୁ ଆସୁଛନ୍ତି। ସେମାନେ ଖାଲି ଆଉ ମାନେ ସେ ବୌଦ୍ଧଙ୍କୁ ଦେଖିବାକୁ ଆସୁନାହାନ୍ତି ଖାଲି ଆସୁଛନ୍ତି ଖାଲି ଫଟୋ ଫଟୋ ଉଠେଇବା ପାଇଁ। ଭିଡ଼ିଓ ଫିଡ଼ିଓ କରିବା ପାଇଁ।
ଆରେ ହଁ, ସେ ଜାଗାର ମହତ୍ଵ ସେମାନେ ଜାଣି ନାହାନ୍ତି ନା ସେଥିପାଇଁ ସେ ଏମିତି କରୁଛନ୍ତି। କାହିଁକିନା ସେଟା ଗୋଟେ ଶାନ୍ତି ସ୍ତୁପ ଶାନ୍ତି ଲୋକ ପାଇବା ପାଇଁ ଆସନ୍ତି। କିନ୍ତୁ ଏବେ ତ ଲୋକମାନେ ଆଉ କଣ ହିଁ କହିପାରିବା।
ସେଥିପାଇଁ ତ ଏତେ ମାନେ ସେତେ ଶାନ୍ତିପ୍ରଳ ଗହଳି ଜାଗାରେ ମଧ୍ୟ ଏତେ କିଛି ମାନେ ଶବ୍ଦ ପ୍ରଦୂଷଣ ହେଉଛି। ଆଉ ସେଠାରେ ଆପଣ ଜାଣିଛନ୍ତି କି ଗୋଟେ ଗୋଟେ ଭଲ ବହୁତ ଭଲ ଜାଗା ଅଛି? ଯୋଉଠ କିି ମାନେ ଭୋଜିଭାତ କରିବା ପାଇଁ ବହୁତ ଭଲ ହୁଏ ମୁଁ କେଉଁ ଜାଗ କହୁଛି କହିଲେ। ଯୋଉଠି ମାନେ ଉପରେ ମାନେ ଭୋଜି କରିବା ଏବଂ ତ ଅଛି ମାନେ ଗୋଟେ ମାନେ ଛୋଟ ନଦୀ ଭଳିଆ
ହଁ ହଁ ମୁଁ ଜାଣିଛି। ସେଇଠି ମୁଁ ଆପଣଙ୍କୁ କହୁଥିଲି କରିବା ପାଇଁ ଆଉ ସେଇଠି କହିବାକୁ ଗଲେ ସବୁ ପ୍ର୍ରକାର ଜିନିଷ ପତାର୍ଥ ମଧ୍ୟ ମିଳିଯିବ ଯେମିତିକି ଚାଉଳ ହୋଇଗଲା। ହାଣ୍ଡି ବାସନ ସବୁ ସେଇଠି ଆମକୁ ମିଳିଯିବ। ତ ଆମକୁ କୌଣସି ଅସୁବିଧା ହେବନି। ଆମକୁ ଗ୍ୟାସ୍ ଖାିଲା ଘରୁ ନେବାକୁ ପଡ଼େ କାହିଁକିନା ଗ୍ୟାସ୍ଟା ସେଇଠି ମିଳେ ନାହିଁ। ଆପ ସେମିତି ରୁଷିଆ ଜାଣିଛନ୍ତି। ଆଉ ପିଲାମାନେ ସବୁ ଟେଣ୍ଟ ଫେଣ୍ଟ ବାନ୍ଧିଦେଲେ। ବସା ଫସା ବି ଆମେ ବଞ୍ଚିଯିବା। ତ କହିବାକୁ ଗଲେ ସବୁ ପ୍ରକାର ସୁବିଧା ଆମ ପାଖରେ ଅଛି।
ବର୍ଷାର କିଛି ଅସୁବିଧା ହେବ। ନାହିଁ କାରଣ ବର୍ଷା ମୁଁ ଯେତିକି ଜାଣିଛି, କି ବର୍ଷା ସେଠାରେ ଏତେ ହେଲେ ମଧ୍ୟ ଅସୁବିଧା ହୁଏ ନାହିଁ। କାରଣ ମୁଁ ଥରେ ଭୋଜି କରି ସେଠାାରୁ ଆସିଛି ନା।
ଆଚ୍ଛା ଆପଣ ଭୋଜି କରି ଯାଇଥିଲେ ଆପଣ ନିଜେ ରାନ୍ଧିଥିଲେ ସେ ଏଇଠାରେ।
ହଁ ସେଠାରେ ଏକା ତ ରାନ୍ଧିନଥିଲୁ। ସବୁ ମିଳିମିଶି କରି ରାନ୍ଧିଥିଲୁ। ଯେତେବେଳେ ଆମେ ଥିଲୁ କେତେ ପ୍ରାୟ କହିଲେ, ଆମେ ଥିଲୁ ସେତେବେଳେ ନବମ କି ଦଶମ ଶ୍ରେଣୀର ଥିଲୁ।
ଓହୋ ଆପଣ ତ ନବ ଦଶମଣୀ ବହୁତ ଭଲ ବନ୍ଧୁତଵ ମଧ୍ୟ ସାଙ୍ଗମାନାନଙ୍କ ସହିତ ଥିଲା ମଧ୍ୟ ଶୁଣିବାକୁ ପାଇଥିଲେ।
ହଁ ହଁ, ସେଠାରେ ଆମେ ଯୋଉ ଯାଉଥିଲୁ ମାନେ ଟ୍ୟୁସନ ଯାଉଥିଲୁ। ପଢିବା ପାଇଁ ଗୋଟେ ଟେ ଗୋରୁମାଙ୍କ ପାଖକୁ। ସେ ଗୁରୁମାଙ୍କ ସବୁ ଛାତ୍ରଛାତ୍ରୀମାନେ ସବୁ ମିଶିକରି ଆମେ ଯାଇଥିଲୁ। ଗୋଟେ ଛୋଟ ଭୋଜି କରିବାକୁ ଆଉ।
ହଁ ଆପଣ ତ ବିଦ୍ୟାଳୟରେ ବହୁତ ଭଲ ପାଠ ମଧ୍ୟ ପଢୁଥିଲେ, ଏବଂ ଆପଣଙ୍କୁ ଖାଇବାରେ କଣ ପସନ୍ଦ ଲାଗିଛି।
ହଁ ଯେହେତୁ, ମୁଁ ସାଧା ଖାଏ ତେଣୁ ମତେ ସେଇ ପନିର ହି ସବୁଠାରୁ ବହୁତ ଭଲ ଲାଗେ ଆଉ।
ହଁ ସାଧା ଖା ତ ଭାଇ ବହୁତ ହି ସୁନ୍ଦର ଲାଗେ। ଆପଣ କେବେ ଖାଇଛନ୍ତି ମନ୍ଦିରରେ?
ହଁ ହଁ ମନ୍ଦିରରେ ତ ମୁଁ ସବୁ ମନ୍ଦିର ଖାଇବାକୁ ପସନ୍ଦ କରେ। ମୋର ସବୁଠାରୁ ପ୍ରିୟ ଯଦି କହିବାକୁ ଗଲେ ମାନେ ଯଦି କହିବାକୁ ଯିବି ତେବେ ମୋର ଅନନ୍ତ ବାସୁଦେବର ପ୍ରସାଦ ମତେ ସବୁଠାରୁ ବେଶ ଭଲ ଲାଗେ। କିନ୍ତୁ ତାପରେ ବି ଯଦି ମୁଁ କହିବି ତେବେ, ମତେ ଭଲ ଲାଗେ କୋଉଟା କହିଲେ ଆମର ଯୋଉ ପୁରୀର ମନ୍ଦିର।
ହଁ, ପୁରୀର ଅବହଳା ତ କହିବାକୁ ଗଲେ ବିଶ୍ଵ ପ୍ରସିଦ୍ଧ। ସେଠି ବହୁତ ହିଁ ବିଭିନ୍ନ ପ୍ରକାର ଖାଦ୍ୟ ମଧ୍ୟ ମିଳିଥାଏ, ଆଉ ମତେଷ୍ଟଠିକାର ମିଠା ଭାତ ଆଉ କ୍ଷୀରି ବହୁତ ହିଁ ପସନ୍ଦ। ଆପଣ କଣ ବସନ୍ଦ ପୁରୀରେ?
ମତେ ପୁରୀରେ ସବୁଠାରୁ କହ ମତେ ପୁରୀରେ କଣ ସବୁ ଜାଗାର ମତେ ଅବଢାର କେବଳ ଗୋଟଏ ଜିନିଷ ହିଁ ପସନ୍ଦ ଆଉ ତାହା ହି ହଉଛି ମିଠା ଡାଲି। ମତେ ପୁରୀରେ ମତେ କ୍ଷୀରି ଏଥିପାଇଁ ଭଲ ଲାଗେ ନାହିଁ। ମାନେ ଭଲ ତ ଲାଗେ କିନ୍ତୁ ଭଲ ମାନେ କହ ମାନେ ଏତେ ବି ମାନେ ଭଲ ଲାଗେ ନାହିଁ କଣ ପାଇଁ କାରଣ ତାହା ଅଧିକ ଟିକେ ମିଠା ହୋଇନଥାଏ। ଆଉ ମୋତେ ଟିକେ ମୁଁ ଟିକେ ଲୋକ ମିଠା ଟିକେ, ସେଥିପାଇଁ ମୋତେ ଭଲ ଲାଗେ ମିଠା ଜିନିଷ।
ହଁ, ମଁର ଜାଣିଞ୍ଚ କଣ ଲୋକ ହିଁ ବହୁତ। ଏଠ ମିଠା କହିବାକୁ ଗଲେ। ଆପଣ ତ ଲୋକମାନେ ନାଁ ବି ସେଇ ନାଁରେ ହିଁ ଡାକୁଛନ୍ତି ମୁଁ ବି ଜଣିବାକୁ ପାଇଥିଲି ଗାରେ। କିନ୍ତୁ ପୁରୀରେ ଯୋଉ ମିଠା ମତେ ବି କ୍ଷିରି ଅଧିକ ମିଠା ପସନ୍ଦ ନୁହଁ ତ ସେଥିପାଇଁ ମୁଁ ଟିକେ ଏତେ ବି ଖାଏନି ନା ସେଥିପାଇଁ।
ଓହୋ ନା ନା ସେ ସାଙ୍ଗମାନେ ସବୁ ମଜାରେ କରିଦିଅନ୍ତି। ଏମିତି କିଛି ନାହିଁ କି ସିରିଅସଲି କିଛି ନୁହଁ।
ରେ ହଁ ହଁ ମୁଁ ଜାଣିଛି ଆଉ ଆପଣ ତାହେଲେ ଏଥର ମୁଁ ଭାବୁଛି ଭୋଜିରେ ଆମେ ଖିରି କରିବା ଆଉ ପନିର ତରକାରୀ କରିଦବା ଆଉ ସବୁ କରିବା ବିନା ପିଆଜ ରସଣ କରିବା।
ବିନା ପିଆଜ ରସୁଣ କରିବାକୁ ତ ବହୁତ ହି ଭଲ ଲାଗିବ। କିନ୍ତୁ ତାହା କରିବାକୁ କଷ୍ଟ ମଧ୍ୟ ହବ। କାରଣ କୋଉ ପିଲା ମାନେ କୋଉ ପିଲା ଗୋଟେ ଭଲ ଲାଗୁନଥିବ କାରଣ ବହୁତ ପିଲା ଅଛନ୍ତି ଏମିତି ଯାହାଘରେ କି ବିନା ପିଆଜ ରସୁଣ ରେ ମାନେ ତାଙ୍କ ଭାତ ହଜମ ହି ହୁଏନି।
ଆରେ କିଛି ନାହିଁ ତାଙ୍କ ପାଇଁ ଆମେ ହୋଟେଲରୁୁ ଅର୍ଡର କରିଦେବା। ଆଉ ଯାହା ରହିଲା ଆମେ ଖାଇଦେବା। କାହିଁକିନା ଯେହେତୁ ସେଠି ଗୋଟେ ଶୁକ୍ରବାର ପଡ଼ୁଚି ତ ଆମର ବହୁତ ସାରା ସାଙ୍ଗ ବିନା ପିଆଜ ରସୁଣ ତ ଆମେ ସେଥିପାଇଁ ବିନା ପିଆଜ ରସୁଣ ରେ କରିବା ବୋଲି ଭାବୁଥିଲେ।
ହଁ ହଉ ଠିକ ଅଛି। ଯଦି ଶୁକ୍ରବାର ଦିନ ସମସ୍ତେ ରାଜି ତେବେ ଶୁକ୍ରବାର ଦିନ ଆମେ ନିଶ୍ଚିନ୍ତ କରିବା।
ଠିକ ଅଛି। ମୁଁ ତ ପିଲାମାନଙ୍କୁ ଆଜି ଜଣେଇବି ଦେଖିବା ମୋର ତ ବହୁତ ବନ୍ଧୁ ମାନେ ଅଛନ୍ତି ଯିଏକି ମୋର ସବୁ ଘନିଷ୍ଠ ମିତ୍ର ସେମାନେ ବି କହୁଥିଲେ କେବେ ଦେଖା ହେଇ କରିବା ପାଇଁ ଆପଣ ବି ତ ବହୁତ ଘନିଷ୍ଠ ମିତ୍ର ଥିଲେ ନା ଆପଣଙ୍କ ବିଦ୍ୟାଳୟରେ ମୁଁ ଶୁଣିବାକୁ ପାଇଥିଲି। ଆପଣ ବହୁତ ଦିନ ହେଲା ଦେଖା ବି ହୋଇନଥିଲେ ତାଙ୍କ ସହିତ। ର
ହଁ ହଁ ତାଙ୍କ କଥା କହନ୍ତୁନି। ତାଙ୍କ କଥା ନ କହିଲେ ଭଲ। ସେମାନେ ଖାଲି ଘନିଷ୍ଠ ନାମକୁ ମାତ୍ର ଥିଲେ। କିନ୍ତୁ ଏବେ ତାଙ୍କ ସହ ପଡୁନାହିଁ ଏତେ ଭଲସେ ଆଉ।
ଆଚ୍ଛା। ହଉ ଠିକ ଅଛି। ଏଥର ଦେଖା ହେଇଗଲେ ଆପଣଙ୍କ କୁଣ୍ଢା କୁଣ୍ଢି ହୋଇଗଲେ ସବୁ ଭଲ ହେଇଯିବ।
ହଁ ହଁ ଆପଣ ଯାହା କହିଲେ ଆପଣ କଥା ଶୁଣି ମତେ ମାନେ ବହୁତ ହସ ହାସ୍ୟକର ମନେ ହଉଚି।
ଆଚ୍ଛା। ହଉ ଠିକ୍ ଅଛି। ମୁଁ ଆପଣଙ୍କୁ ପିଲାଙ୍କୁ ସବୁ କଲ୍ କରି ଦେଖେ କଣ ହଉଚି ଆଉ ଯଦି ପିଲା ଯେତେଜଣ ବି ହବ ଆମେ ଭଲସେ କରିବା।
ହଁ ଠିକ୍ ଅଛି। କିଛି ସେଥିରେ ଅସୁବିଧା ନାହିଁ। ମୁଁ ତ ନିଶ୍ଚିନ୍ତ ରାଜି ଅଛି ଖାଲି ଯାହା ପିଲାମାନେ ରାଜି ହେବା ଦକାର।
ପିଲାମାନଙ୍କୁ ମୁଁ ଜଣେଇଦେବି ଜଣ ଜଣଙ୍କୁ କଲ୍ କରି ଜଣେଇଦେବି ଆଉ ଆପଣ ଖାଲି ଯୂ ଭାବନ୍ତୁ କଣ କଣ ରୋଷେଇ କରିବା ଆଉ କାହିଁକିନା ମୁଁ ଯେତିକି ଜାଣିଚି କ୍ଷୀରି କରିବା ପନିର କରିବା ଭାତଟେ ଅରୁଆ ଭାତ କରିଦେବା। ଆଉ କଣ କରିବା ଆମେ?
ଆଉ ଡାଲିଟା ହବ।
ହଁ ଡାଲିଟେ କରିବା।
ସମୟରେ ଓଉ ଫେମସ୍ ତ ଓଉ ରାଇତାଟେ କରିବା।
ହଁ ଠିକ ଅଛି ଓଉ ରାଇତା କରିବା। କିନ୍ତୁ ଓଉ ରାଇତା ଏତେ ପିଲା ଖାଆନ୍ତି ନାହିଁ ନା?
କିନ୍ତୁ ଓଉ ରାଇତା ନ କଲେ କଣ କହିଲେ ମଜା ଆସିବନି। ମାନେ ଆମର ଯୋଉ ମିମ୍ ସହ ମ୍ୟାଚ କରିବନି।
ଆଚ୍ଛା। ହଉ ଠିକ୍ ଅଛି। ତାହେଲେ ଆମେ ଓଉ ରାଇତା ବିି କରିଦବା।
ହଁ ଆଉ ତା ସହିତ ଆଉ କଣ କହୁଥିଲି? ଆଉ ମୋର ମନେ କିଛି ପଡ଼ୁନାଇଁ। ଆଉ କଣ କହିବି ଆଉ?
ଠିକ ଅଛି। ଆପଣଙ୍କ ଦେହ ପା ଭଲ ଅଛି? ତ ଏବେ। କାହିଁକି ନା ଆପଣଙ୍କ ଦେହ ଜର ହୋଇଥିଲା ଆପଣଙ୍କୁ ଯାହା ହଉ ଭଲ ଅଛ। କଣ ଦେହ। ଘରେ ସମସ୍ତେ କିପରି ଅଛନ୍ତି?
ହଁ ଘରେ ସବୁ ବହୁତ ଭଲରେ ଅଛନ୍ତି। ମୁଁ କଣ କହୁଥିଲି କି? ତାହେଲେ ଆମେ ଉମ୍ ଡିସାଇଡ଼ କରିଦେବା। କଣ କଣ କରିବା? ଭାତଟେ କରିବା। ଡାଲିଟେ କରିବା। ପନିରଟା କରିବା। ପନିର ରେ କଣ କରିବା? ମାନେ ପନିର ର କୋଉ ଆଇଟମ୍ କଲେ ଭଲ ହବ।
ପନିର ଆମେ ଯଦି ପନିର ତରକାରୀ ହିଁ ଖାଲି କରିବା ଅଧିକ କିଛି ଆମେ ଏତେ ଅଧିକ କରିବାନି। କାହିଁକି ନା ବହୁତ ପିଲା ତ ଆମ ବହୁତ ବ କରିବାରେ ସାହାଯ୍ୟ କରିପାରି ଯିବେ ନାଇ ଯାହା ଆମେ ଦି ଜଣ ଜାଣିଚନ୍ତି ତ ସେଇ ହିସାବରେ ଆମେ କରିବା ଆଉ ଦେଖିବା କଣ ହଉଚି ଆଉ ମୁଁ ଆଜି ପିଲାଙ୍କୁ କଲ୍ କରେ ଯେହେତୁ ଆମେ କହିଦେଲେ କଣ ହୋଇଯିବ କି ପିଲାଙ୍କୁ ବି ପଚା ରିବାକୁ ପଡିବ। ସେଇ ହିସାବରେ ପିଲାଙ୍କୁ ପଚାରିବା। ଯିଏ ଯାହା କହିଲା ସେଇ ହିସାବରେ ଆମେ କରିବା ଆଉ। ହଉ ଏବେ ତ ମୁଁ ଯାଉଛି ଟିକେ ବେସ୍ ତ ଅଛି ଆପଣ ତ ଯିବେ ବୋଲି କହୁଥିଲେ ମୁଁ ଆପଣଙ୍କୁ ଆଉ କେବେ ଦେଖ୍ ଫ୍ରି ହେଲେ କଲ୍ କରି କଥା ହେବା ଏ ବିଷୟରେ ଆଉ।
ହ ହଉ ଠିକ ଅଛି। ଆପଣ ନିଶ୍ଚିନ୍ତ ଭାବରେ ଯାଆନ୍ତୁ ଆପଣ ବହୁତ ଭଲ ଭାବରେ ବୁଲାବୁଲି କରନ୍ତୁ।
ହଁ।